ହାଲୋ।
ହ୍ୟାଲୋ ଜୟ ଜଗନ୍ନାଥ । ମ୍ୟାଡାମ ଶୁଭୁଛି କି ବର୍ଷା ପାଇଁ ଟାୱାର ଅପଡାଉନ ହଉଛି ନା। ଅଚ୍ଛା ଆଚ୍ଛା କଣ କରୁଥିଲେ?
ନାଇଁ ଇଏ ଇ ଗଡୁଥିଲି ଆଉ ଫୋନ ଟିକେ ଦେଖୁଥିଲି। ଓ ଆଉ ସେଆଡେ ବର୍ଷା ହଉଚି?
ହଁ ଏପଟେ ବର୍ଷା ହଉଛି ବର୍ଷା ତ ତିନି ଦିନ ହେଲାଣି ହଉ
ହଁ ଏପଟ ବି ଆଜିଠାରୁ ଆରମ୍ଭ।
ଆ ଲଘୁଚାପ ବର୍ଷା ହେଲାଣି ମଙ୍ଗଳ ବୁଧ ଗୁରୁ ତିନି ଦିନ ହେଲାଣି ହଉ ଚି ଆଉ ସୋମବାର ରାତିରେ ବି ବର୍ଷା ହଉଥିଲା।
ହଁ ଏତ ଯେତେ ଜୋରେ ଖରା ହେଇଛି ଏ ବର୍ଷ।
ହଁ ଲଘୁଚାପ ବର୍ଷା ଏମିତି ଛଅ ତାରିଖ ପର୍ଯ୍ୟନ୍ତ କଣ କହୁଛି ହବ ଆଉ।
ସେ ହଉ ହେଲେ ଆହୁରି ଚାଷୀ କୁ ଟିକେ
ହଁ ଏଇ ଯୋଉ ତେୟାଳିଶ ପଇଁଚାଳିଶ ଡିଗ୍ରୀ ଖରାରେ ଲୋକ ସନ୍ତୁଳି ଯାଉ
ସନ୍ତୁଳି ଯାଉଥିଲି ହଁ ହଁ ହଁ ପା।
ପାଣି ଟିକେ ପାଇଁ ଯୋଉ ଜନ୍ତୁ ପକ୍ଷୀ ଚଢେଇ ସବୁ। ହଁ ଡହଳ ବିକଳ ହଉଥିଲେ ଗଛ ତ ଜଳି ଯାଉଥିଲା ଛାତ ଉପରେ ଗଛ ଗୁଡା। ଆମର ଯେତେ ପାଣି ଦେଲେ ମଧ୍ୟ ପତ୍ର ମୋଡି ହେଇକି ରହିକି ଜଳି ଯାଉଥିଲା।
ସିଏ ଉପର ପାଣି ଯେତେବେଳେ ପାଇବ ଆଉ ସି ତମେ ଟେକିଆ ପାଣି ଦେଲେ ସିଏ ହବ ନା।
ହୁଁ ଉଁ।
ଦେଲେ ବି ସହିତ ସେ ଉପରେ ଥରେ ବର୍ଷା ହେଇଯାଇଥିଲେ ଭଲ ହେଇଥାନ୍ତା ଏ ଯଉ ଖରା ଦିନେ ତ ଜମା ଟିକେ ବର୍ଷା ହେଲାନି ଆଉ।
ଏବର୍ଷ ବର୍ଷା ନାଇଁ।
ସେ ନାଇଁ ଆଉ।
ଆଉ କଣ ରୋଷ
ରୋଷେଇ ମୁଁ ଏଇ ଯୋଉ କୁକୁଡ଼ା ଝୋଳ।
ଏଁ ହଁ।
ହଁ ଚିକେନ କୁ ନା କୁକୁଡା କହୁନ। ହଁ ହଁ ହଁ କୁକୁଡ଼ା।
ଆ ମାନେ କୁକୁଡ଼ା ଝୋଳ କୁହନ୍ତି।
ହଁ ଆମେ ପା ଓଡିଆ କଥା ହଉଛନ୍ତି ନା ଓଡିଆରେ ହିଁ କହିବା।
କୁକୁଡ଼ା ଝୋଳ।
ଆଉ ତମର କଣ ରୋଷେଇ?
ଆମର ହେଇଥିଲା ଆ ଡାଲି କରିଥିଲି ଟମାଟୋ ଆଳୁ ଚଟଣି କରିଥିଲି ଛତୁ ବେସର ସୋରିଷ ମସଲା ଦେଇକି ସେଇଟା ଗୋଟେ କରିଥିଲି ପାମ୍ପଡ ସେକିଥିଲି।
ହଁ ଛତୁ ରେ ଆମ୍ବୁଲ ଖଣ୍ଡେ ପକେଇଦେଇଥି
ହଁ ହଁ ଆମ୍ବୁଲ ଟେ ପକେଇ ଦେଇ
ଆ ସେ ବଢିଆ ଖାଇବା। ହଁ ଛତୁ ବେଶର ଟା ଭଲ ଲାଗେ। ଆଉ ତମର ସେଠି କଣ ସବୁ ଭଲ ଭଲ ପର୍ବପର୍ବାଣିୀ। କହୁ
ଆମର ଏଠି ହଁ ଦଶହରା କାଳୀ ପୂଜା ଭଲ ହୁଏ ଆଉ ଏବେ ତ ସ୍ନାନ ପୂର୍ଣ୍ଣିମା ଗଲା। ସେ ବର୍ଷା ଦିନର ପର୍ବ ଆରମ୍ଭ ହବ ରଥ ଯାତ୍ରା ବାହୁଡା ଆଉ ଗଣେଶ ପୂଜା ଏମିତି ସବୁ ହବ।
ହଁ ରଥଯାତ୍ରା ହୁଏ ଗାଁ ରେ ଗାଁ ରେ ନା ଗାଁ ନା ସହର।
ନାଇଁ ସହର କିନ୍ତୁ ରଥଯାତ୍ରା ଆଜିକାଲି ନା ସବୁଠି ଜଗନ୍ନାଥ ଯୋଉଠି ଜଗନ୍ନାଥ ରଖିକି ମଧ୍ୟ ରଥଯାତ୍ରା। କରୁଛନ୍ତି ସ୍ନାନ ପୂର୍ଣ୍ଣିମା କରୁଛନ୍ତି ଓ ଆମ ଭାରତ ବାହାରେ ବି କରୁଛନ୍ତି। ହଁ
ହେଇଟା। ଆଉ? ଆଉ ସବୁ କଣ ଭଲ ରୋଷେଇ ଜାଣିଛନ୍ତି?
ହଁ ମୁଁ ରୋଷେଇ ତ ପ୍ରାୟ କରେ, ଯେହେତୁ ମୁଁ ଗୋଟେ ଗୃହିଣୀ ସ ସବୁ ରୋଷେଇ କରେ ଆଉ। ବାହାରୁ ଆଣିକି ଦବା କମ ଭାବେ କିନ୍ତୁ ବହୁତ କରିଦିଏ ଘରେ ବାହାରେ କାହିଁକି ଗୋଟେ ଥଣ୍ଡା କିଣିକି ଆଣିବା ଘରେ ଟିକେ ଆମେ ଲସି ବନେଇ ନବ ବା କାହିଁକି ଏମିତିକା ଆଉ, ଆଉ ଏଇ ଯୋଉ ଖରା ଦିନ ଗଲା ଭଲ ଆମ୍ବ ମିଳିଲା ଆମ୍ବ ଜୁସ୍ କରିଦବା ଆଉ ସପୁରି ଏସବୁ ଘରେ ଟିକେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେଇକି ବରଫ ଟିକେ ପକେଇ ଦେଇକି ଆଉ ତାକୁ କାହିଁକି ଆମେ ଟିକେ ନ ପିଇବା କାହିଁକି ଯୋଉ ଥଣ୍ଡା ପାନୀୟ ଆଣିକି ପିଇବା।
ଏ ତ ଦେହ ପ୍ରତି ଭଲ ଆହୁରି।
ଦେହ ପ୍ରତି ଭଲ।
ଭଲ, ଆଉ କୋଉ ରୋଷେଇଟାରେ କୋଉ ରୋଷେଇ ଟା ବେଶୀ ଭଲ?
ଏଇ ରଜ ହେଲା ଆମ ପୋଡପିଠା। କରିଥିଲି କ୍ଷୀର ପୋଡପିଠା କରିଥିଲି, ବିରିରେ ପୋଡପିଠା କରିଥିଲି। ଆଉ ମୁଆଁ ପିଠା କରିଥିଲି, ଆଉ
ତ ପିଠା ସବୁ ଜାଣି
ହଁ ପିଠା ପ୍ରାୟତ ଜାଣିଛି।
ହୁଁ ହୁଁ ହୁଁ।
ପ୍ରାୟତଃ ପିଠା ପଣା ସବୁ ଜାଣିଛି। ମୁଁ ଆଉ ବାବୁ ଅ ଅଛନ୍ତି ଆଉ ପୁଅ ଆଉ।
ହଁ ହୋ ହଁ, ଗୋଟିଏ ଛୁଆ?
ନାଇଁ ଝିଅଟେ ପୁଅ ଟେ ଝିଅ ଟେ ବାହା ହେଇଯାଇଛି ଆଉ।
ଓହୋ ହ ହଁ, ଆଉ? ଆଉ ତମେ ତ ସହରରେ ରହିଛ ଆଉ ତମେ ଗାଁ ର ଖବର କେମିତି ଜାଣିପାରିବ କଣ?
ନାଇଁ ନାଇଁ ମୁଁ ଗାଁ ରୁ ଆସିଛି, ଗାଁ ରୁ ଆସିକି ସହରରେ ବାହା ହେଇଛି ସେତୁ କିନ୍ତୁ ମତେ ଗାଁ ପ୍ରତି ବହୁତ ଦୁର୍ବଳତା, ଗାଁ ରେ ଯେମିତି ଗୋଟେ ବସି ଥିବେ ଚେକା ହେଇକି ବସି ଥିବେ, ତାସ ଖେଳୁଥିବେ, ଆଉ ପୋଖରୀ କି ଯାଉଥିବେ, ଆଉ ଗାଁ ର ଯୋଉ ସବୁଜ କ୍ଷେତ୍ର ସୀମା ସହରରେ ସେଗୁଡା ଦେଖିବାକୁ ମିଳେନି, ଖାଲି ଯୁଆଡେ ଯିବ ଗାଡି କଂକ୍ରିଟ ରାସ୍ ରାସ୍ତା ଆଉ କଳ କବଜା ଆଉ ଖାଲି ଧୂଆଁ ଧୂଳିରେ ଖାଲି ହୋ ହୋ ରେ ମାନେ ଗାଁ ସହର ଟା ସହର ଗାଁ ଟା ଶାନ୍ତ ଆଉ ଗାଁ ପରିବେଶ ମତେ ଭଲ ମତେ କିନ୍ତୁ ସବୁବେଳେ ମ ମୁଁ ଗାଁରେ ବଢିଛି ବୋଲି ନୁହଁ ମତେ କିନ୍ତୁ ଗାଁ ଟା ହିଁ ଭଲ।
ଭଲ ହଁ ମତେ ବି ବହୁତ ବଢିଆ ଲାଗେ ଗାଁ, ଆମେ ବି ଗାଁ
ଭଲ ଜିନିଷ ପାଇବା ଏଠି ଗାଁ, ନିଜେ ହଁ ନିଜର ଟିକେ ଜାଗା ଥିବ କଣ ଟିକେ ଅମୃତଭଣ୍ଡା ଲଗେଇଲେ ସଜନା ଛୁଇଁ ଲଗେଇଲେ ବିନା ସାର ରେ ଗାଁର ପୋ ପୋଖରୀ ରେ ମାଛ ଟିକେ ଭଲ ମନ୍ଦ ଏଠି ଆମେ ଯଉ କିଣା ଉପରେ ନିର୍ଭର କରୁଛୁ, ଆଉ ସବୁ ଏଗୁଡାକ ଗାଁ ତ ଭଲ।
ଭଲ ସେଇଟା ଏ ଗାଁରେ ତ ବର୍ତ୍ତମାନ ସବୁ ପ୍ରକାର ପରିବା ପାଇପାରିବା, ବହୁତ ସୁନ୍ଦର ବି ବର୍ଷା ଟିକେ ପଡିଲେ
ଗାଁ ରେ କଣ ଏଇ ଯୋଉ ଗଲା ସେଇ ଯୋଉ ଗଲା ଋତୁ ଟା ଗଲା ଗାଁ ରେ ଆମେ ଅ ଦେଶୀ ଆମ୍ବ ଟିକେ ପାଇବା ଇଏ କରିବା ଏଠି କଣ ସେଇ ଅ ଆ ବାହାରୁ ଚାଲାନ ଆମ୍ବ ଗୁଡାକ ଆସୁଛି, ସେଇଆକୁ ଆମେ ଖାଉଛେ ନାଉ, କିନ୍ତୁ ଗାଁ ରେ ବିନା ସାରରେ ବିନା ସାରରେ ଯୋଉ ସଜନା ଗଛ ଛୁଇଁ ଆମେ କଣ ବାହାରୁ ଆସୁଥିବା ଛୁଇଁ ଟା ଟିକେ ଖାଉଛେ ଗାଁରେ କଣ ସେ ଗାଁ ବା ବାଡି ମାନଙ୍କ ସଜନା ଛୁ ଟିକେ ହେଲା ବାଇଗଣ ଟିକେ ହେଲା
ହଁ ହଁ ସେଇ ତ ଆ ଆମର ତ ଏଇନା ଆମ ଗାଁ ମାନଙ୍କରେ ସବୁ ପ୍ରକାର ପରିବା ପାଇପାରିବେ। ଆଉ ହ୍ୟାଲୋ।
ହଁ।
ହଁ ଆଉ ଆମର ତ ଆମ ଗାଁ ଟା ଭଲ ଚାଷୀ ଗାଁ ଟା। ଚାଷ କରି ଲୋକ ବଡ ଲୋକ ହେଇଛନ୍ତି ଚାଷରେ ଆମର ଧାନ ବାଦାମ ଆଉ ସବୁ ପ୍ରକାର ପନିପରିବା ବର୍ତ୍ତମାନ ସବୁ ହୁଏ।ଆଉ ବ ତମେ ତ ଏଇ ଯୋଉ କାକୁଡି ଝୁଡ଼ଙ୍ଗ କଲରା ଉ ଇଏ ତା ଗାଉଛଡା କଣ ଜହ୍ନି। ଆଉ ଏସବୁ ବର୍ତ୍ତମାନ ଏସବୁ ବର୍ଷା ଦିନିଆ ପନି ପରିବା। ପନିପରିବା ଖାଲି ଉଠୁ ଉଠୁ ଫେରେ କୋବି ଶେଷ କୋବି କୋବି ପରେ ତ ବାଦାମ ଚାଲିବ ବାଦାମ ପରେ ଫେରେ ଏଇତ ଧାନ ଏବେ ଚାଲିଛି ଧାନ ବି ବୁଣା ସରିଛି। ଆଉ ଖାଲି ବର୍ଷା କୁ ଅପେକ୍ଷା କରିଥିଲେ ଧାନ ହଉ ନଥିଲା କି ସେ ଯୋଉ ପନିପରିବା ଲଗେଇଥିଲେ ସିଏ ବି ଭଲ ଦେଖା ଯାଉନଥିଲା ଏ ବର୍ଷା ହେଲେ ସବୁ ପାଇଁ
ନା ବର୍ଷା ଟା ବୃଷ୍ଟିପାତ ନିହାତି ଦରକାର ଆମେ ଜଳ ଟିକେ ସଂରକ୍ଷଣ କରିପାରିବା ପନିପରିବା ଶେଷ ହବ ପୋଖରୀରେ ପାଣି ଟା ଭର୍ତି ହେଇକି ରହିବ। ସ ମାନେ ଜୀବଜନ୍ତୁଠୁ ଆରମ୍ଭରୁ ସବୁ ଆଉ ବର୍ଷା ରୁ ଆସ୍ୱସ୍ତି ମିଳିଲା ଆଉ।
ମିଳେ ହଁ ହଁ ସେଇଟା ହୁଁ ହୁଁ। ଆଉ।
କଣ ରୋଷେଇ କେମିତି କଲେ କୁକୁଡା ଛୋଳକୁ?
ଅଦା ଆଉ ପିଆଜ ରସୁଣ ମସଲା ଦେଇଦି ଗୋଟା ମସଲା ଦେଇକି ତାକୁ ବନେଇଛି ଆଉ। ହ ହଁ। ଏଇଆ ଆଉ ଶୁକ୍ରବାର ଥିଲା ଟିକେ ଆଜି କରିଦେଲେ ସକାଳେ ତ ଖାଇଥିଲେ ସେମିତି କଲେ କଲରା ଭଜା ଆଉ ଅଣ୍ଡା ଭୋଜିଆ ଦେଲି।
ହୁଁ।
ହୁଁ ଖାଇଥିଲୁ ଆଉ। ଆଉ କଣ ଦରକାରେ ଆଉ ହଁ ହଁ। ହିଁ ହେ ହଁ।
ଆଇଁସ ବାରରେ ଦରକାର। ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୋର ପୁଅଟେଇ ଝିଅଟେ ଝିଅ ମୋର ପ୍ଲ ମାନେ
ଦ୍ଵିତୀୟ ବର୍ଷ ଦିନ କଣ କଣ କୁହନ୍ତି ସେଟା ଓଡିଆରେ ଥିଲା ପ୍ଲସ୍ ଟୁ ସେକଣ୍ଡ ଇୟର
ଆଛା।
ଆଁ ସେଣ୍ଡ ଇଅର ସେ ରହିଛି ହଷ୍ଟେଲରେ। ଆଉ ପୁଅ ମୋର ଅଷ୍ଟମରେ ପଢୁଛି ଆଉ। ମୋର ଶାଶୁ ଆଉ ମୋର ଆମ ବାବୁ ମୁଁ ଆଉ। ହୁଁ ହୁଁ ହଁ। ଆଉ ବାପ ଘରେ ଫୁଲ ପରିବାର ଅଛନ୍ତି। ବାପ ଘରେ ମୋର ଦି ଭାଇ ଆମେ ଦି ଭଉଣୀ। ଆଉ ମୋର ବଡ ଭାଇଙ୍କର ପୁଅଟିଏ ଝିଅଟିଏ ସାନ ଭାଇଙ୍କର ତିନି ଝିଅ। ତାପରେ ମୋ ଦିଦିର ଦେଇ ର ବି ଏ ପଡେେଇ ଝଠେ ଆ ମୋର ପୁଅଟେ ଝିଅଟେ ଆ ମୋ ବୋଉ ଅଛି ଆଉ। ଆମେତିଆ ହେଲା!
ହୁଁ ଯାହାଉ
ହଁ ଆଉ ଆମ ଗାଁ ତ ସବୁ ଠାକୁର ଅଛନ୍ତି ଆଉ କହିଲେ ଆମ ଗାଁ ଫାଷ୍ଟ ମୁଣ୍ଡରେ ଆମର ମା ହିଙ୍ଗୁଳା ଅଛନ୍ତି, ହିଙ୍ଗୁଳାଙ୍କର ଯଜ୍ଞ ହୁଏ ଚୈତ୍ର ମାସରେ
ହଁ ମାହିଙ୍ଗୁଳା
ହଁ ମା ହିଙ୍ଗୁଳାଙ୍କର ଯଜ୍ଞ ହୁଏ, ପାଞ୍ଚ ଦିନ ଆମର ଯା ଯାତ୍ରା ବି ଭଲ ଭଲ ପାଟି ଆସନ୍ତି, ଯାତ୍ରା ପାଟି ଯାତ୍ରା ହୁଏ। ଆଉ ତାପରେ ଆମର ଅଛନ୍ତି ସେଠି ସାଇବାବା ମନ୍ଦିର ସେଇ ଗାଁ ଫାଷ୍ଟ ମନ୍ଦିର ସାଇବାବା ମନ୍ଦିର ସନି ମନ୍ଦିର ହନୁମାନ ମନ୍ଦିର ଆମର କପଟେଶ୍ଵର ମନ୍ଦିର ଅଛି। ଆଉ ତାପରେ ଆମର ସେଇଠି ଗାଁ ମୁଣ୍ଡରେ ହିଁ ପାଣି ପଞ୍ଚାୟତ ପଞ୍ଚାୟତ ଅଫିସ ଅଛି ପଞ୍ଚାୟତ ଘର ସ୍କୁଲ ଘର ବି ସେଇଠି ଗୋଟିଏ ଜାଗାରେ ସବୁ କିଛି
ଯାହା ବହୁତ ଦେବାଳୟ ଅଛନ୍ତି ଆପଣଙ୍କ ଗାଁ ରେ ଆଉ ମା ମାନଙ୍କର ଆଶର୍ବାଦ ମିଳୁ ହଉଉ ଦେବାଦେବୀଙ୍କ ଆଶୀର୍ବାଦ ଠାକୁରଙ୍କ ମନ୍ଦିରର ଯୋଉ ଶଙ୍ଖ ହୁଳ ହୁଳି ଘଣ୍ଟ ନାଦ ବଢିଆ ଲାଗୁଥିବ ପରିବେଶଟା ବହୁତ ମାନେ
ବହୁତ ବଢିଆ ହଁ। ତାପରେ ସେଇ ଗାଁ ଫାଷ୍ଟ ହଁ ହଁ ଫାଷ୍ଟ ରେ ଆମର ଅଛନ୍ତି, ମାନେ ସ୍କୁଲ ଅଛି ୟୁପି ସ୍କୁଲ ମାଇନର ସ୍କୁଲ ହାଇ ସ୍କୁଲ ତିନିଟା ଯାକ ସ୍କୁଲ ଗୋଟେ ଜାଗାରେ ତାପରେ ଆମ ଘର ପାଖରେ ହିଁ ତାରିଣୀ ମନ୍ଦିର
ଆଉ। ତାପରେ ଆମର ଗାଁ ଭିତରେ ଅଛନ୍ତି, ଯୋଉ ଗ୍ରାମ ଦେବତୀ ଆମର ଜାଗୁଳି
ଆଉ ଗଁ ଭିତରକୁ ବି ଅଛନ୍ତି ରାଧା କୃିଷ୍ଣ ତାପରେ ଗାଁ ର ଗୋଟେ ସାଇଟ୍ ରେ ଅଛନ୍ତି ମା ମଙ୍ଗଳା ଆଉ ଗାଁ ର ମଠରେ ଅଛନ୍ତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସବୁ ଠାକୁର ଆମ ଗାଁକୁ ଜଗିି କି ରହିଛନ୍ତି ଟିକେ
ଯା ହଉ ପ୍ରଭୁଙ୍କର ଆଶୀର୍ବାଦ ଠାକୁରଙ୍କର କୃପା ଦୃଷ୍ଟି ଏମିତି ରହିଥାଉ। ଆପଣଙ୍କ ସାଙ୍ଗେ କଥା ଆଣିକି ମତେ ବହୁତ ଭଲ ଲାଗିଲା ବହୁତ ଖୁସି ଲାଗିଲା।
ସେଇଟ ହେଇଗଲା ଆମର ଟାଇମ, ହଁ। ଟାଇମ ହେଇଗଲା ହଉ। ରଖୁଛି!
ହୁଁ ହଁ।
କଣ କଟୁନି କାଟଛନ୍ତି?
ହଁ ବା କଟୁନି କାହିଁକି?
କଟୁନି ମୋର ବି କଟୁନି ବା।
ଜମା କଟନୀ କଣ ହେଇଯାଉଛି କେଣ?
କଟୁନି କାହିଁକିରେ?
କଲ ଏଣ୍ଡ କଲ ଲେଖୁଛି କଲ୍ ଏଣ୍ଡ ହଉନି।